ହ୍ୟାଲୋ
ହ୍ୟାଲୋ? ହ୍ୟାଲୋ?
ହ୍ୟାଲୋ?
ହଁ ହ।
କଣ କରୁଛୁ?
କିଛି ନାଇଁ ଏ ବ କିଛି ଆଉ ଏବେ କଣ କରୁଛ? ହଁ ବ୍ୟାକଗ୍ରାଉଣ୍ଡ ଅଭସ କମ୍ ଆସ ତୋ ଅଭ୍ୟାସ ଅଧିକ। ଆଉ ଖାଇଛ କଣ?
ଖାଇଥିଲି ମୁଁ ଭାତ ପଖାଳ ଭାତ ଝଳ ଆଳୁ ଭ
ଆା ମୁଁ ଖାଇଥିଲି ଭାତ ଡାଲି। ଆଉ ଭଜା, ଖଟା
ତୋମେ ସଖାଳୁ ଗରମ ଭାତ ଖାଇ ଦଉଛ ନା?
ହଁ ଆଜି ମମି ବନେଇ ଦେଇଥିଲା ଜଲଦି ତ ଖାଇଦେଇ ଥିଲି ଆଉ।
ଆଉ ତୋମ ସେପଟେ ଗରମ କେମିତି ହଉଛି?
ଓହୋ! ପ୍ରବଳ ହଉଛି ମେ ଅ, ଏସି ରୁୁ ତ ବାହାର ବି କରି କରି ହବନି ଏତେ ଜୋରେ ଗରମ ହଉଛି।
ଆମ ଏଠି ବି କହନା କହନା ବହୁତ।
ସିରିଏସଲି ମାନେ ଖ-ସୂର୍ଯ୍ୟ ଦେବତା ମଧ୍ୟ ଆମ ଘରେ ମାନେ ପ୍ରକଟ ହେଇଛନ୍ତି ପୁରା।
ହଁ ବହୁତ ଭୟଙ୍କର ଗରମ ହଉଛି।
ହଁ।
ଆଉ ଏକ୍ଜାମ୍ କେମିତି ହେଇଥିଲା?
ହଁ ଏକ୍ଜାମ୍ ତ ବହୁତ ଭଲ ହେଇ ଥିଲା, ଯା ହଉ।
କୁଶ୍ଚିନ୍ ତ ବହୁତ ଅ, କୁଶ୍ଚେନ୍ ତ ମୋତେ ଲାଗିଲ ମୁଁ ପଢିକି ଯୋଉରା ଯାଇଥିଲି ସେଉରା ସବୁ ପଡିଥିଲା। ମୁଁ ଏତେ ଖୁସି ହେଲି କୋଶ୍ଚିନ୍ ଦେଖିକି।
ହଁ ତୋ ତୋମେ ତ ଖୁସି ହେଇଗଲ। ମୁଁ ମୁଁ ଦେଖିକି ପୁରା ମୁଁ ପୁରା ତା ହଉ ମୁଁ କଇଲି ଭଗବାନ ମୋତେ ଆସିବ ତ ମୁଁ ଏକ୍ସପେକ୍ଟ କରିନଥିଲି ମୋର ମାନେ ମୁଁ ପାସ୍ ହେଇଯିବି ବୋଲି ହେଲା। ତ ଯେତେବେଳେ ରେଜଲ୍ଟ ଭାଲା ମାନେ ମୁଁ ନା ଆଉ ଖୁସିରେ ମାନେ ମା- ମମିକୁ ଯାଇକି ଦେଇକି ଖୁସିରେ ନାଚିଲି ପୁରା। କି ଆଉ ମୋର ଏକ୍ଜାମ୍ ଟା ପାସ୍ ହେଇଯାଉ ଲାଷ୍ଟ ମୁଁ ସେମିଷ୍ଟାର ଟା ନା। ତୋମର ଠିକ ଠାକ ହେଇଛି ପାସ୍ ହେଇଛ ତ?
ମୁଁ ପାସ୍ କରିଯାଇଚି, ବହୁତ ବଢିଆ ରେଜଲ୍ଟ ଟା ଆସିଛି, ମୁଁ ଜାଣନଥିଲି ଏତେ ସୁନ୍ଦର ରେଜଲ୍ଟ ମୁଁ କରିପାରିବି ବୋଲି।
ତ ସେଇ ମୁଁ ବି ମାନେ ଜାଣିନଥିଲି କି ଏତେ ବଢିଆ ରେଜଲ୍ଟ ଆସିବ ପୁରା। ଯା ହଉ।
ଆଉ ଚାଲୁନ କେବେ ଗୋଟେ କୁଆଡେ ବୁଲିବା ପାଇଁ ଯିବା। ପିଜା ଫିଜା ଟିକେ ପିଜା ଖାଇକି ଆସିବା, ପିଜା ହଟ୍।
ଆମ ଏଇଠି ରୋଡ୍ ରେ ଅଛି ପିଜା ଯିବେ ଯିବା କି?
ଯିବା କେବେ ଆଉ। ଆଉ ଭିତରେ ଟିକେ ଖରା ଟା କମିଯାଉ, ଏ ଯୋଉ ନହେଲେ ତ ସୂର୍ଯ୍ୟ ଆମ ଉପରେ ବର୍ଷା କ
ହଁ ତାପରେ ଏ ଯୋଉ ମୁହଁରେ ସବୁ ଡ୍ୟାନ୍ ପଡିଯିବ ବିଶ୍ବାସ କର।
ଯେ, ହଁ ଆଜ୍ଞ।
ସେଇଆ କରିବା ଆମେ ଅ, ପିଜା ହଟ୍ ପଳେଇବା ଯାଇକି ପିଜା ଖାଇକି ଆସିବା। ପିଜା ବର ଗର୍ ଖାଇକି ଆସିବା।
ଖରାଦିନେ ତ କେବଳ ପଖାଳର ମଜା ଆଉ।
ପଖାଳ ପଖାଳ ଖାଇଲେ ତ ପୁରା ଶାନ୍ତି। ଆ
ପଖାଳକୁ ଲେମ୍ବୁ ଝୁଳ ଆଉ ଦଳା ଦଳି, ସେ ଯୋଉ ପୋ
ଦଳା ଦଳି ଆଳୁ ବିଲାତି ତା ଦେହରେ ଟିକେ ପଡିଥିବ କଣ କହିଲ ଯୋଉ ଅଁ, ଆମ୍ବୁଲ ଖଣ୍ଡେ ଓହୋ, ଆମ୍ବୁଲ ଖଣ୍ଡେ ବି ପଡିଥିବ। ପୁରା ବଢିଆ ଲାଗ
ଆଉ ସେ ଯୋଉ ଆମ୍ବ ଗଛ ମୂଳ ଛାଇ।
ତାପରେ ଏଇ ଯୋଉ ଆମ୍ବ ପାରି ପାରିକି ଆଣିବୁ, କଞ୍ଚା ଲଙ୍କା ଲୁଣ ମିଶେଇକି ଯୋଉ ଖାଇବୁ ଯୋଉ ଟେଷ୍ଟି ଓ। ଛୋଟ ବେଳେ ତ ବହି ନେଇକି ଆମେ ବା-ଆମ ବାରିକୁ ପଳଉ ସେଠି ଯାଇକି ପଢୁ ବସିକି ନା। ମାନ ଶୁଲୁ ଶୁଲୁ ପବନ ଦଉଥୁବ।
ଆମେ ଆମ ଛୋଟ ଭାଇ ବି ଆମ ଦିଦି ଏମାନେ ସବୁ ଆମେ ସବୁ କରୁ ଛୋଟ ବେଳେ, ଏବେ ଧୀରେ ଧୀରେ ବଡ ହେଲୁଣି ଆଉ ଘରେ ପଢା ପଢି ଛାଡି ଯାଇ ହଉନି କିନ୍ତୁ ଛୋଟବେଳେ ମଜା ପୁରା ଅଲଗା।
ହଁ ଯାହା କହିଲା ଆମର ତ ନି ତେ ମାନେ ଇଏ ଖରାରେ ଯାଇକି ଆମେ ବସୁ। ଯୋଉ ଖରା ହୁଏନି ଛାଇରେ ଯାଇକି ବୁଲିବୁ ଇଏ କରିବୁ୍।
ଆଉ ଯଉ ହଁ ସବୁ ଭଲ। ତମ ଦେହ ତ ଭଲ ଅଛି ତ? ହଁ ମୋର ବି ଭଲ ଅଛି।
ଆଉ ଲସି ପିଆ
ବିସ୍ଵାସ କର ମୁଁ ଛେନା ଖାଇନି କି ଏ ଯୋଉ ଦହି ଖାଏନି ହେଲେ ଲସି ଟା ହେଲେ ଯୋଉ ରାବିଡି ପଡିକି ଯୋଉ ରସି ହେଇଥିବ ମାନେ ଗୋଟେ ବୋବାଲିଆ ଲସି।
ହଁ ଲସି କଥା କୁହନା ଘରେ ବି ଆମେ ବନେଇକି ପିଉଛୁ ଆଉ ସେ ଯୋଉ ଆମ୍ ବନା ହଉଛି ଆମ୍ବର ସେ ଯୋଉଟା ଟ ସେଦିନ ବନେଇଥିଲି ମୁଁ ଏତ ସୁନ୍ଦର ଥିଲା ତମେ କେବେ ଆସ ଆମ ଘରକୁ ମୁଁ ବନେଇଦେବି ଆଉ ସେଟା ଆମ୍ବକୁ ଟିକିଏ ଗରମ ପାଣିରେ ଆମେ ସି ସିଝେଇ ଦବା ତାପରେ ସେ ଆମ୍ବକୁ ଆଣିକି ସିଝେଇ ସାରିଲା ପରେ ତାପରେ। ସେ ଆମ୍ବକୁ ଚୋପା କାଢ଼ି ତାକୁ ଟିକିଏ। ତା ରସ ଟା ବାହାର କରି ଗ୍ରାଇଣ୍ଡିଙ୍ଗ କରିଦବା ତା ଦେହରେ ବରଫ ଟିକେ ସେ ଯୋଉ ଗ୍ରାଇଡିଙ୍ଗ କରି ପେଷ୍ଟ ଟା ବାହାର କରିକି ତାରେ ଟିକେ ପାଣି ମିଶେଇ ଦବା ଲିକୁଇଡ ହେଇଯିବ ସେଟା। ତା ସହିତ ତା ଗୋଟେ ବରଫ ପକେଇଦବା ଆଉ ବିଟଣୁଣ, କଳା ଜିରା। ଏରା ସବ ପକେଇ ଦେଇକି ତାପରେ ପିିବ କି ଶାନ୍ତୀ। ତମେ କେବେ ଆସ ଏଇ ଖରାଦିନେ ଦେଖିକି ଆଉ ମୁଁ ବନେଇଦେବି ପିଇବା ଆଉ ମିଶିକି ଆଉ।
ହଁ ହଁ ମୁଁ ସେଇଆ ଦେଖିବା କେବେ ଯିବି ଯାଇକି ଅ ତମ ହାତୁରୁ ଟିକେ ଆମ୍ପନା ପିଇକି ଆସେ ମୁଁ କେବେ ପିଇନି ସେଟା କେବେ ଟ୍ରାଏ ବି କରିନି। ମାନେ ଲୁଣ ଆଉ ତା ଦେହରେ ଆମ୍ବ ବି ପଡେ।
ଆମ୍ବଟା ବା ଆମ୍ବ ଟାକୁ ପ୍ରଥମେ ସିଝେଇ ଫାଷ୍ଟ ତାକୁ ଗରମ ପାଣିରେ ସିଝେଇଥବ ଗରମ ପାଣି ସିଝେଇ ସାରିଲା ପରେ ହଁ ତାକୁ ଟିକେ ହାଲକା ସମୟ ନର ହଁ ନରମ ଟିକେ ଗ୍ୟାସ ରେ ସିଝେଇ ଦେଲେ ସେଟିକେ ମାନେ କଣ କଇଲ ନରମ ହେଇଯିବ ତାକୁ ଆମକୁ ଇଜିଲି ସେରେ ପେଷ୍ଟ ଟା ଇଜିଲି ହେଇଯିବ।
ଓ ହୋ।
ତାପରେ ତାପରେ ତା କୁ ଗ୍ରାଇଣ୍ଡ କରିସାରିଲା ପରେ ତାକୁ ଟିକେ ପାଣି ମିଶେଇଦବା। ପାଣି ତା ସହିତ ଟିକେ ବରଫ ପକେଇଦେଲେ ଥଣ୍ଡା ଥଣ୍ଡା ଲାଗିବ ପିଇବାକୁ ଶାନ୍ତି ଲାଗିବ।
ହଁ ବରଫଟ ତ ନିହାତି ଦରକାର ଏ ଯୋଉ ଖରା ଦିନଟାରେ। ହଁ।
ଆଉ ତା ସହିତ ପୁଣି ଯୋଉ ମ୍ୟାଙ୍ଗୋ ଆଇସ୍କ୍ରିମ।
ହଁ।
ବନା ହଉଛି ଘରେ ସବୁଠୁ ଭଲ। ତମେ ସବୁ ଜିନିଷ ମାର୍କେଟ ରୁ ନେଇ ଆସିବ ଆଣିକି ତମେ। କିଣିକି ମାନେ ବନେଇଦବ ଆଉ।
ହଁ ତାପରେ ଏଇ ଯୋଉ ଖରା ହଉଛି ବି କୁଆଡେ ଯିବାକୁ ଇଚ୍ଛା ହଉନି ଏମତି ଘରେ। ଏ ପାରିକି ଆମ୍ବ ଆଣିକି ବନେଇକି
ବି ଗୋଟେ ଫାମିଲି ମାନଙ୍କ ସହିତ ଟାଇମ୍।
ଟାଇମ୍ ସ୍ପେଣ୍ଡ କରିବେ ଭଲ ଏବେ ନୂଆ ରେସକ୍ଯୁ ଗୋଟେ ଆଇସ୍କ୍ରିମ ର ମାନେ ବନେଇବା ମାନେ ଅଛି। କଣ କହିଲ ଆଇସ୍କ୍ରିମ ମାନେ ଇଏ କୁ ଗରମ କରିଦବ କ୍ଷୀର ଟାକୁ। ପୁରା ଗରମ କରିଦବ ହେଲା। ଗରମ କରିଦେଇକି ସ୍କିଟ ଯୋଉ ନଡୁଆ ଅଛି ହେଲା କି ସେ ନଡୁଆକୁ ଅ ପୁରା ପକେଇକି ତାକୁ କ୍ଷୀର ଫୁଟୁଥିବ ତା ଦେହରେ ନଡିଆ ନଡୁଆ ଗୁଡା ପ କେଇଦବ ତାପରେ ଏଇ ଯୋଉ ଆଲମଣ୍ଡ ଆଉ କାଜୁ ଏହାୟାଆକୁ ପକେଇଦବ ତା ପକେଇ ଦେଇକି ତାକୁ ଟିକେ ମାନେ ଇଏ କରିଦେଇକି ତାପରେ ସେଇଟା ଥଣ୍ଡା ହେଇ ହେଇଗଲା ରେ ତାକୁ ନେଇକି ଅ ଗ୍ରାଇଡିଙ୍ଗରେ ଗ୍ରାଇଡିଙ୍ଗ କରିଦେଇକି ନେଇ ଗୋଟେ ଜାଗା ରେ ଢାଳି ଦବ ତାପରେ ନେଇକି ଫ୍ରିଜ ରେ ଥୋଇଦବ। ଓ ସେ ଯୋଉ ଆଇସ୍କ୍ରିମ ମୁଁ ଥରେ ବନେଇଥିଲି ବିଶ୍ୱାସ କରେ ଏତେ ସୁନ୍ଦର ଲାଗିଲା ଅ ଆମ ଘରେ
ତାହେଲେ ମୁଁ ଆଜି ମୁଁ ଭାବୁଚି ଆଜି ମାର୍ ଟ ରୁ ନେଇକି ସେଆ ସେଆ ସେଇ ଜିନିଷ ଟା ଚେଷ୍ଟା କରିବି କରିବା ପାଇଁ ଆଉ। ତମେ ଏମିତି କହିଲଣି ମାନେ ନିହାତି ଭଲ ହେଇଥିବ।
ନି - ନିଶ୍ଚିନ୍ତ କରିବ ମାନେ ଏତେ ସୁନ୍ଦର ଲାଗିବ ଖାଇବା ପାଇଁ ବିଶ୍ସସ୍ କର ଅ ଆରେ ଆଉ କିଣିବାକୁ ହିଁ ଆଇସ୍କ୍ରିମ୍ ପଡିବନି ଆଉ କିଣିକି ଯାଇ ଖାଇବୁ। ଦୁଇଶହ ତିନିଶହ ଟଙ୍କାଦେଇ କିଣିବୁ ଏଠି ଘରେ ହେଇଯିବ ଶହ ଟଙ୍କାରେ।
ସେଇ ତ କହୁଚି କିନ୍ତୁ ହେମିତି ହେଲେ କଣ ଘରେ ତମେ ସମସ୍ତଙ୍କ ସହିତ ବାଣ୍ଟି କି ଖାଇପାରିବ। ଆ କିଣିକି ଆଣିଲେ କା ନିଜକୁ ନିଜେ ହେବ ତ ସଟ ପଡିବ। ସେଇଆ ଦେଖିବା ତମେ କହିଲଣି ମାନେ ଏମିତି ମୁଁ ନିଜେ କିଣିିକି ଆଣିକି ଖାଇବି। ଆଜି କରିକି ଖାଇବି। ଆଉ କେତେବେଳେ ଆସୁନା ଆଉ ଆମେ ଯିବା ଟିକେ ବୁଲାବୁଲି କରିବା।
ହଁ ହଁ ମୁଁ ଯିବି ଭାବିଚି କି ପ୍ଲା ହଁ। ଟିକେ ଖରା କମିଗଲେ ପ୍ଲାନ୍ କରିବି ଆଉ ତମକୁ କହିବି ଆ ଯାଇକି ମାନେ ବୁଲିକି ଆସିବା।
ହଁ ହଉ ଆଜ୍ଞା। ଆଉ ଏକଜାମର ସେ ଯଉ କୋସ୍ଚିଂ ଗୁଡା ଆସିଥିଲା ତମେ କଣ କେମତି ଆଟେଣ୍ଡ କରିଥିଲ? କହିଲ, ମୁଁ ସେବେଠୁ ତ ତମ ସହିତ ଆଉ କଣ୍ଟାକ୍ଟରେ ରହିପାରିନଥିଲି।
ବିଶ୍ଵାସ କର ସେ ଯୋଉ କୋଶ୍ଚିନ୍ ସବୁ ଆସିଥିଲା ମ ତେ ତ ମୁଁ ତ ଭାବିଲି କି ମୁଁ କରିପାରିବିନି ବଟ ଯାହା ହଉ ମୁଁ କରିପାରିଲି ହେଲା। ଉ ସବୁ ମତେ ଆସିଥିଲା। ଅ ଯୋଉଟା ବି ନ ଆସିଲା କନଫ୍ୟୁଜରେ ମୁଁ କରିଦେଇଚି ଠିକ ଅଛି।
ମାନେ କୋସଚିନ୍ ଦେଖିକି ଫାଷ୍ଟ ଜାଣିଚ ମୁଁ ଯେତେବେଳେ କୋ ଫାଷ୍ଟ କୋଷଚିନ ଦେଖିଥିଲି ଏତେ ଖୁସି ହେଇଗଲି, ମାନେ ମୁଁ ଆଉ କହିଲି ନା ଚିବି ନା କଣ କରିବି ମୁଁ ଆଉ ଜାଣିପାଇଲିନି ମାନେ ନା ରୋଲ୍ ନମ୍ବର୍ ନ ଲେଖି ଫାଷ୍ଟ ଷ୍ଟାର୍ଟ କରିଦେଲି ଲେଖିବା।
ଯୋଉଟା ପଢିଥିବ ଯୋଉଟା ପଢିଥିବ ସେଇଟା ଯଦି ପଢିଗଲା ନା ଏକଜାମ ହଲରେ ତା ଖୁସି ତ ପୁରା ଜନ୍ନତ ମିଳିଯିବ। ସେମିତି ପୁରା ଲାଗେ। ହଁ ଏ ତ କୋଶ୍ଚିନ୍ ବା ସିଲାବସ୍ ବାହାରେ ପଡିଥିଲା ବୋଧେ।
ସିଲାବସ ବାହାରେ ମାନେ ଯଦି ଯୋଉମାନୋନ ପାଠ ପଢା ସହ ଅଧିକ ୟେ ରେ ରେ ଥିବେ ନା ତ ସେମାନେ କରିପାରିବେ।
ହଁ।
ଇ କୋଶ୍ଚିନ୍ ମୁଁ ପଢିଥିଲି ନା ମୋର ଆମ୍ ଉଁ ତିନି ଚାର ଚାରିଟା ପେପର ବହୁତ ଭଲ ଯାଇଚି। ଆଉ ଗୋଟେରେ ଟିକେ କମି ଯାଇଥିଲା କିନ୍ ତୁ ଠିକଠାକ୍ ଥିଲା।
ଅ ମୁଁ ବି ଭାବିଲି କି ମୋର ଖରାପ ହବ ବୋଲି ବଟ୍ ହେଇଚି ତ ଭଲ ଦେଖାଯାଉ। ଯାହା ହବ।
ଆଉ ଆଗକୁ ରଜ ଆସୁଚି ଆଉ ରଜର ତମ ପାଇଁ କଣ ସବୁ ପ୍ଲାନ୍ ଡ୍ରେସ ଫ୍ରେସ୍ କିଣିଲଣି?
ରଜରେ ନାଇଁ ମୋ ଦାଦା ଜଣେ ଆସିବେ। ସିଏ ଆସିଲେ ମୁଁ ଯିବି ରଜରେ ଡ୍ରେସ୍ କିଣିବା ପାଇଁ ଏବେ
ଭଲ ଆଉ ତମେ ତ ଖାଲି ବୁଲାବୁଲି କରିବ। ଆମେ ଆମେ ସେତେଟା ଯାଇପାରୁନା।
ଆମେ ବୁଲାବୁଲି କଣ
ମତେ କଣ କହିଲେ ଟିକେ ବୁଲାବୁଲି ଏତ୍ ଭଲଲାଗେ ଯେ ଏତେଟା ମୁଁ ଭଲ କପ୍ ଭଲ ଲାଗେନି ଏଇ ଯୋଉ ଖରା ଗରମକୁ ମୁଁ ଟିକେ
ବୁଲିବା ହଁ ଏବେବି ଯୋଉ ଖରା ହଁଁ ହଁ ସେଇଟା ହଉଛି କଥା କି ଖରା ହଉଛି ନା ଖରାରେ କୁଆଡେ କ ମଣିଷ ଘରୁ ହିଁ ବାହାରୁନାହାନ୍ତି ଏତେ ଜୋରରେ ଖରା ହୋଉଛି। ତାପରେ ଏଇ ବର୍ଷ ବି ବେଶୀ ଖରା ହଉଛି ମାନେ ଗରମ ବି
ବହୁତ। ବହୁତ ଖରା କଥା କୁହନି ମାନେ ଏଇଥରକ ଏତେ ଖରା ହବ ବୋଲି ମ ଭାବିବି ନଥିଲି।
ମୁଁ ବି ତ କେବେ ଭାବିନଥିଲି କି
ବହୁତ ଖରାରେ ବହୁତ ଖରାରେ ମୁଁ ଛୋଟବେଳୁ ଖେଳିଛି। କିନ୍ତୁ ଏଇଭଳିଆ ଖରାରେ ବାହାରିବା ବହୁତ କଷ୍ଟ ମାନେ ଗୋଟେ ମିନିଟ ବି ଯଦି ଠିଆ ହେଇ ପଡୁଚ ସ ଝାଳରେ ଗାଧେଇ ପଡୁଛ ଆଉ କଣ କହିଲୁ ମେ ମ ମ ଦେହ ପୁରା ଇଏ ଲାଗୁଛି
ଓ ଓ ଯୋଉ ଗରମ ହଉଛି ଏବେ ଏସି ତ ଏସି କୁ ତ ଇଚ୍ଛା ତ ହଉଛି ଏସି ହିଁ ପଛରେ ପଛରେ ଧରିକି ବୁଲିବା ଆମେ ଯୁଆଡେ ଯିବା ଏସି ଆମ ପଛେ ପଛେ ଚାଲୁ।
ଏସି ଏସି କଥା କୁହନି ଏସି ତ୍ ତ ମତେ ଏସିି ପସନ୍ଦ ନୁହଁ କାରଣ ମୁଁ ଟିକେ ଅଧିକ ନେଚର ପ୍ରତି ଅଧିକ ଇଏ ହୁଁ ତ ମତେ ସେ ଜିନିଷ ବହୁତ ପସନ୍ଦ ଆଉ ଏସି ଫେସିରେ ମୁଁ ରହେନି କେତ୍ କେତେବେଳେ କେମିତି କିନ୍ତୁ ଆଗକୁ ତ ଆମକୁ ଏସି ଫେଶୀରେ ରହିବା ପଡିବ ଯେହେତୁ ଆମେ ଜବ୍ କରିବା ଇଏ କରିବା।
ହଁ ସେ ହଁ ମୁଁ ସେଇଆକୁ ଆମ କିନ୍ତୁ ଯାଇକି ବାରିରେଏ ଏ ଯାଇକି ବସିବୁ ଥଣ୍ଡା ପବନ ସେ ସବୁ ମଜା କିଛି ଅଲଗା ଏସିି ଅପେକ୍ଷା ବହୁତ ଭଲ ଲାଗେ ହଁ। ସେ ଯୋଉ ଗଛରେ ଯୋଉ ପବନ ଦଉଥିବ
ମୁଁ ତ
ବନେଇକି ଏଇତ ଆମ୍ବ ସିଜିିନ ଆମ୍ବ ଗଳିବ କେତେବେଳେ ପବନ ହବ ଆମ୍ବ ଗଳିବ ଦୋଉଡ଼ିବୁ ଯାଇକି ଆମ୍ବ
ସିଏ କ କୁହନା ଜେଜେମା ସହିତ ଯୋଉ ଦୌଡିକି ଯିବେ ଚାରଟା ବେଳେ ସ୍କୁଲରୁ ଆସିକି ଥିବ ଯୋଉଠି ବର୍ଷା ପବନ ହେଉଥିବ ଜେଜେମା ସହିତ ଦୌଡ଼ିଯିବ ଆମ୍ବ ବାରିକି। ଏଇ ଚାଲ ଚାଲ ଚାଲ ଆମ୍ବ ଆଣିବା ଗୋଟେ ବସ୍ତା ଧର ନହେଲେ ପାଛିଆ ଧରିକି ଦୌଡ଼। ପାଛିଆ ଧରିକି ଦଉଡ ଆମ୍ବ ତୋଳିକି ଆଣିଥିବୁ ଖାଲି ମା ମାଡ଼ଗୋଳି ଦଳାଦଳି ଦଉଡ଼ା ଦଉଡ଼ି ଏମ ସିଏକି ମଜା ସେ ମଜା କାହିଁ ଥାଏ ଏଥର ତ ଆଉ କେଇ ସେଥିରେ ଇନ୍ ଇନ୍ ଇଣ୍ଟରେଷ୍ଟ ଦଉନାହାନ୍ତି ଏ ସବୁ ସବୁ ଇଏ କୁଆଡେ ଗଲାଣି ଆମର
ହୁଁ।
ଆଉ ରଜରେ ଆମ ଏପଟେ ବହୁତ ଭଲ ମାନେ ସେତେଟା ଇଏ ହୁଏନି କିନ୍ତୁ ବୁଲାବୁଲି ଦେଖିବା ଖରା ପାଇଁ ଟିକେ
ହଁ ଆମେ ଗୋଟେ ବର୍ଷ ରଜରେ ଆମେ ଯାଇଥିଲୁ ଅ କୁଆଡେ ଗଲ ଯୋଉ ଅ ଆମର କଣ ଅଛି ଏ ମନେ ପଡୁନି ଜାଗାଟା ନା କପିଳାସ। ଆମେ ଯାଇଥିଲୁ ମଝିରେ ଥରେ କପିଳାସ ଉଁ। ବିଶ୍ଵାସ କର ଯୋଉ ଗରମ ତା ଦେହରେ ଏତେଟା ପାହଚ ଚଢିକି ଯିବା ଯୋଉ କଷ୍ଟ। ତା ଦେହରେ ପୁଣି ମୋ ମମି ଯାଇଥିଲା ମୋ ପାହାଚ ଚାଲି ପାରୁନଥିବୁ ଅଧାବ ଥିବୁ।
ଜାଗାର ନାଁ ଶୁଣିଛି କିନ୍ତୁ ପାହାଚ ଚଢିକି ଯିବା ବହୁତ ବଢିଆ।
ହଁ ତ ପାହଚ ଚଢିକି ଯାଉ ଥୁବୁ ଵ